ଆ ହଁ କିଏ କହୁଥିଲେ?
ମନ୍
ହାଲୋ।
ବୈଷ୍ଣବୀ କହୁଚି ମୁଁ।
ଓହୋ ବୈସ ଆପଣଙ୍କୁ ମୋ ଭଏସ୍ କ୍ଲିୟର୍ ଯାଉଚି?
ହଁ ଆସୁଚି କଣ କରୁଚନ୍ତି ଆପଣ?
ଅ ମୁଁ କିଛି ନାହିଁ ଏପଟେ ବାହାରକୁ ବୁଲୁଥିଲି।
କଣ ଖାଇଚନ୍ତି ହଁ ମୁଁ ବି ସେଇ ଏପଟ୍ ସେପଟ୍ ବୁଲୁଥିଲି।
ହଁ ହଁ ଆଉ କଣ ଖାଇଥିଲେ?
ଘରେ ଖାଇଥିଲି ମମି ବନେଇଥିଲେ ଭାତ ଡାଲି
ଆ ରାତିରେ ଭାତ ଡ଼ାଲି ଖାଇଚିନା।
ହୁଁ।
ଓହୋ।
ଆଉ ଆପଣ?
ଅ ମୁଁ ଖାଇଥିଲି ଭଜା ଆଉ ଆଉ ରୁଟି ହଁ।
ହଁ। କଉଟା ରହୁଚନ୍ତି?
ମୁଁ ହଷ୍ଟେଲରେ ରହୁଚି।
ହଷ୍ଟେଲରେ ହଷ୍ଟେଲରେ ଖାଇବା କେମିତି?
ଅ ଖା-ଖାଇବା ଚଳିବ ଏତେ ଠିକ୍ ନାହିଁ ଏତେ ଖରାପ୍ ନି ଏମତି।
ହୁଁ ହଷ୍ଟେଲ୍ ଖାଇବାତ ମୁଁ ଶୁଣିଥିଲି ବହୁତିହିଁ ଖରାପ୍ ଥାଏ।
ହଁ ଯାହାତ ଖରାପ୍ ଥାଏ ଆମରବି କିଛି ମାସ ଗୋଟେ ମାସ ଖରାପ୍ ପୁରା ଗୋଟେ ମାସ ଭଲ ଆମେ ଯେମତି କମ୍ପ୍ଲେନ୍ କରୁନା ତାପରେ ଭଲ ତାପରେ ପୁଣିସେ ଖରାପ୍‌ବି ଆଉ ତମେ କଣ ପାଠ ପଢୁଚନା ଜବ୍ କରୁଚ ଏବେ?
ତ ଏବେ ଜବ୍ କରୁଚି।
ଓହୋ ହଉ। ଅ- ମୁଁ ଏବେ ପାଠ ପଢୁଚି ହଁ ପାଠ ପଢୁଚି ଗ୍ରା- ଗ୍ରାଜ୍ୟୁଏସନ୍ ଚାଲିଚି ମୋର।
ଫାର୍ଷ୍ଟ ଇୟର୍, ସେକେଣ୍ଡ ଇୟର୍, ଫାଇନାଲ୍ ଇୟର୍?
ହଁ ସେକେଣ୍ଡ୍ ଇୟର୍।
ସେକେଣ୍ଡ୍ ଇୟର।
ହଁ କଣ କହିଲେ?
ବଢ଼ିଆ ସବୁ ତାହେଲେ।
ହଁ -ହଁ ଆଉ ତମର କୋଉ ଷ୍ଟ୍ରିମ୍ ରେ କରିଥିଲେ ଆପଣ ଗ୍ରାଜୁଏସନ୍?
କମର୍ସ୍।
ଓହୋ ମୁଁବି ସେୟା କମର୍ସ୍।
ଉଁ ବି କମ୍?
ହଁ।
ବଢ଼ିଆ ପଢ଼ାପଢ଼ି ଭଲସେ ସବୁ
ହଁ ହଁ। ଠିକ୍ ଅଛି ଆମର ଏମତି ପାଠ ଟିଚର୍ସ ମାନେ ଭଲ ଅଛନ୍ତି ଏପଟେ। କଲେଜରେତ ଆମର ଅଚୋଡି ବହୁତ ସପୋର୍ଟଟିପ।
ତ ବଢ଼ିଆ।
ହଁ ତ ସେଥିପାଇଁ ଆଉ ଆମରବି ଆମର କାହାରବି ବ୍ୟାଗ ଲାଗୁନି ଏ କଲେଜରେ।
ତ ତମରବି ବ୍ୟାଗ୍ ଲାଗିନି?
ନା ନା ମୋରବି ଲାଗିନି।
ବଢ଼ିଆ
ଆମ ସାଙ୍ଗ ମାନ କିଏ କାହାରବି ବ୍ୟାଗ ଲାଗିନି କାହିଁକି ସମସ୍ତେ ଭଲ ପଢନ୍ତିନା ଆମେ ଆମେ କେ ଶୁଣ ଆମେ ଗୋଟେ ମାସ ଦି ମାସ ପୂର୍ବରୁ ଆମର ଏକ୍ଜାମ ପାଇଁ ପ୍ରିପେୟାର ହେଇ ଷ୍ଟାର୍ଟ କରୁଚୁ ଆମେ।
ହଁ।
ଆଉ ସେ ସେ ଗୋଟେ ରାତି ପଢିକି ଯୋଉ ମାନେ ଯାଆନ୍ତିନା ସେମାନେ କେବେବିି କଣ ସଫଲ ହୁଇନାହାନ୍ତି କଣ ହଁ।
ଗୋଟେ ରାତି ପଢିକି ଯାଇକି?
ସେମାନେ କେବେବି ମାନେ ଏକ୍ସଜାମରେ ଭଲ କରୁନାହାନ୍ତି। ଏଥିପାଇଁ ଆମକୁ ନିଜେରେ ପ୍ରିପେୟାର ହେବାକୁ ଦରକାର ନା ଆଗ ଆଗରୁ।
ଉଁ, ଆଗୁରୁ ହଁ ସେଟା ତ ଭଲ ଆକ୍ଚୁଲ ରେ। କି ହଁ ଆଘୁରୁ ଟିକେ ପ୍ରିପାରେସନ୍।
ହଁ, ହଁ ସେୟା ହଉ। ଆଉ ଠିକ ଓ ତୋମର ଯେମିତି ଜବ୍ କୋଉ ଜବ୍ ମତଲବ କେମିତି ଜବ୍?
ଚାର୍ଟେଡ଼ ଆକାଉଣ୍ଟିଂ।
ଓହୋ, ଭଲ ମ୍ ମତଲବ ମୁଁ ବି ଗୋଟେ ଡ୍ରିମ୍ ଥିଲା ଚଟେର୍ଡ ଆକାଉଣ୍ଟ ଟା ହେବା, ହେ ହେବା ପାଇଁ କିନ୍ତୁ ମୋର କେମିତି ଏତେ ପଢା ଭଲ ନାହିଁ। କଲ୍ ଏକାଉଣ୍ଟିଂ ର।
ହୁଁ, ପଢ଼ା କିଛି ନାହିଁ ଟିକେ ଭଲସେ ପଢ଼ାପଢ଼ି ସବୁଥିରେ ମନ ଲଗେଇଲେ ହେଇଯିବ।
ହଁ ତ ସେଥିପାଇଁ ମୁଁ ଭାବୁଛି ବ୍ୟାଙ୍କିଙ୍ଗ କରିବି।
ହଁ ବ୍ୟାଙ୍କିଙ୍ଗ ବି ବହୁତ ଭଲ ସାଲେରୀ ବି ତାର ବହୁତ ଭଲ ମିଳେ।
ହଁ, ହଁ। ହଁ ଏ ତୋମେ ଗ୍ରାଜୁଏସନ୍ କୋଉଠି କରିଥିଲ?
ମୁଁ ଗ୍ରାଜୁଏସନ୍ କରିଥିଲି ରମାଦେବୀରେ।
ହଉ ଭଲ ରମାଦେବୀ କଣ ମତଲବ ଭଲ କଲେଜ୍ ନା କ-ସବୁ ମୁଁ ଶୁଣିଥିଲି?
ବହୁତ ଭଲ ନାଇଁ ବହୁତ ଭଲ କଲେଜ୍, ୟୁନିଭର୍ସିଟି ଟା ସେଟା।
ହଁ, ହଁ ୟୁନିଭର୍ସିଟି। ଓ ସେଠି କଣ ହଷ୍ଟେଲ୍ ରେ ରହୁଥିଲେ?
ହଁ ସେଠି ବି ହଷ୍ଟେଲ୍ ରେ ହିଁ ମୁଁ ରହୁଥିଲି।
ହଁ, ଆଉ ସେଠି ଖାଇବ।
ଖାଇବା ଠିକ୍ ଠାକ୍ ମାନେ ଭଲ ହିଁ ଥିଲା।
ହଁ, ହଁ।
ରମାଦେବୀରେ ଭଲ ଖାଇବାକୁ ଦିଅନ୍ତି।
ଆମର ଏପଟର ତିନି ହଜାର ଶହେ ମତଲବ ଏମତି ନଉଚନ୍ତି ଅ, ସେମିତି ବ-ଆମର ଉଁ, ବ୍ରେକଫାଷ୍ଟ ନାଇ। ତୋମର
ଆମ ଆମର ସତରଶହ ନଉଥିଲେ ୱାନ୍ ସେଭେନ୍ ହଣ୍ଡ୍ରେଡ଼। ବଟ୍ ଖାଇବା ବହୁତ ଭଲ ଥିଲା, ବ୍ରେକଫାଷ୍ଟ ଦଉନଥିଲେ। ବଟ୍ ଖାଇବା ଭଲ ଥିଲା। କାହିଁକିନା ସତରଶହ ଟଙ୍କାରେ ଖାଇବା ଦେବାଟା ବହୁତ ହିଁ
ହଁ ସେଇଆ ନା, ଆମର ତ ଏତିକି ନେଇକି ଦଉନାହାନ୍ତି ନା। ଆଉ ସେ କହିଛନ୍ ତି ଯଦି ତୋମକୁ ଦରକାର, ତୋମେ ନିଜେ ମିନ୍ସ ଅ, ନିଜେ ପଇସା ଦେଇକି କିଣ।
କାହିଁକିନା ନିଜେ ଖାଇଲା ବେଳକୁ ସେଠୁ ପାଠ ପଢିବାର ଅସୁବିଧା। ତାପର ରେ ନିଜକୁ ବି ହାଲିଆ ଲାଗିବ ସବୁଦିନ ବନେଇ ଖାଇଲା ବେଳକୁ। କେତେବେଳେ ଇ
ସେଇଆ ନା ଆଉ ପିଲାମାନେ କେତ ମତଲବ ଆମେ କେତେ କରିବା, ଆମେ ପାଠ ପଢିବା ନା ଖାଇବା ଆସି କରିବା, ତାପରେ କେମତି କରିବା ନା।
ଆଉ କେତେବେଳେ କେତେବେଳେ ଇଚ୍ଛା ହବ ହଁ ଆଜି ବନେଇଦବି, କାଲି ଆଉ ବନେଇ ପାରିବିନି, ମୁଁ ମୋତେ ହାଲି ହାଲିଆ ଲାଗୁଛୁ। ବନେ ପାରିବିନି କହିକି ରହିଯିବ, ସେଥିରେ କଣ ହବ ଦେହ ଖରାପ ହବ।
ହଁ ଆଉ ଯଦି ଆମେ ସବୁବେଳେ ବାହାରୁ ଅର୍ଡର କରିବା ତ, ଚାଲେ ଆଉ ଗୋଟେ ପ୍ରୋବ୍ଲେମ୍ ହେଇଯିବ ନା।
ହଁ, ସବୁଦିନ ବାହାରୁ ଅର୍ଡ଼ର କରିକି ଖାଇବା ତ
ଠିକ୍ ନାହିଁ ହଁ, ସେମତି ଆଉ ତୋମେ ନନଭେଜ୍ ଖାଅ କି ଭେଜ୍?
ନନଭେଜ୍।
ଓ ହୋ, ନନଭେଜ୍ ରେ କଣ ଭଲ ଲାଗେ?
ମୋତେ ଚିକେନ୍, ମଟନ୍।
ଓହୋ, ହଉ।
ଆଉ ମାଛ, ଅଣ୍ଡା ତ ମୁଁ ଏମିତିରେ ଖାଉନି, ପନିର୍ ବି ଖାଉନି। ନା।
ହୁଁ।
ଆଉ ତୋମେ, ଭେଜିଟେରିଆନ୍?
ହଁ ମୁଁ ପିଓର୍ ଭେଜିଟେରିଆନ୍।
ବଢ଼ିଆ ତାହେଲେ।
ହଁ। ମୁଁ ତ ମତେ ଭେଜିଟେରିଆନ୍ ରେ ଖାଲି ପନିର୍ ଭଲ ଲାଗେ। ଆଉ କିଛି ନାହିଁ, ନା-ନା। ହଁ ହଉ ମତଲବ୍ ଏମ୍ତି ଆଉ ଆମର ମୁଁ କହିଲି ବ୍ୟାଙ୍କ ଙ୍କିଙ୍ଗ ପାଇଁ ମତଲବ୍, ମୁଁ ବିକମ୍ କରିଚି ତାର ସ୍କୋପ୍ ଅଛି ନା କିଛି?
କଣ? କଣ କହୁଛନ୍ତି?
ମୁଁ କହିଲି, ମୁଁ ବ୍ୟାଙ୍କିଙ୍ଗ କରିଛି ନା।
ହୁଁ-ହୁଁ।
ତ ସ୍କୋପ୍ ଅଛି?
ଅଛି-ଅଛି, ନଥିବ କଣ ପାଇଁ ଅଛି ସବୁ।
ହଁ-ହଁ ତମେ କଣ ତମେ କଣ କରୁଥିଲ, ବିକମ୍ କି ବିବିଏ?
ବିକମ୍ କରୁଥିଲି ମୁଁ।
ହଁ-ହଁ।
ବିକମ୍ କଲା ପରେ ତାର ଦି ତିନି ବର୍ଷ ତୁମେ ଚାର୍ଟଡ଼ ଆକାଉଟିଙ୍ଗି ପଢ଼ିବ, ତାର ଅଲଗା କ୍ରୋର୍ସ୍ ଥାଏ।
ହଁ-ହଁ।
ସେଟା ପଢିକି ସେଥେରେ ଯଦି ତମେ ପ୍ରିପାରେସନ୍ ଯଦି ତମେ ଭଲ କଲ, ତମେ ଯଦି ଭଲ ସ୍କୋର୍ ଆଣିଲ ସେଇଥେରେ ମାର୍କ ନଥାଏ ସେଥେରେ, ସ୍କୋର ଥାଏ ଗୋଟାଏ।
ତାର ସ୍ଟଡି ବି ବହୁତ୍ ହାର୍ଡ ନା?
ହାର୍ଡ଼ ବହୁତ୍ ହାର୍ଡ଼।
ହଁ କାହିଁକି ମୁଁ ଗୋଟେ ମତଲବ୍ ମୋ ଚାଚା ର ମତଲବ୍ ତାଙ୍କର ପୁଅ ଗୋଟେ ନା ତ ସେ ବି କରୁଥିଲା। ତାର ଏବେ ସିଏ ଜଷ୍ଟ ଫାଷ୍ଟ ଏକ୍ଜାମ କ୍ଲିଅର୍ ହେଇଚି, ଏତେ ହେଇନି।
ହୁଁ-ହୁଁ।
ତ ତାର ସିଏ ବି କହୁଥିଲା ବହୁତ୍ ହାର୍ଡ। ଆଚ୍ଛା, ଆଉ ତମର କଲେଜ୍ ର ମତଲବ୍ ଅ ରମାଦେବୀ ରେ ଫିଷ୍ଟ ହଉଛି କି?
ଫିଷ୍ଟ?
ହଁ।
ସେ କେବେ ମାନେ ବାହାରକୁ ନିଅନ୍ତି।
ଓହୋ। ଆଚ୍ଛା। ଆଚ୍ଛା ରମାଦେବୀ ତ ମତଲବ୍ ମୁଁ ଗୋଟେ ପିଇସିଙ୍କର ଝିଅ ଯିବ ତ, ମତେ ଟିକେ କହିବ କି କେମ୍ତି କଣ ଅଛି।
ରମାଦେବୀ ତ ମୁଁ ମୁଁ ଯେତିକି ଦେଖିଚି ମୁଁ ତ ସେଇଟି ପଢ଼ିଲି ଦି ବର୍ଷ ଆଗରୁ ଫାଷ୍ଟ ମାନେ ପ୍ଲସ୍ ଟୁ ଫାଷ୍ଟ ଇୟର୍, ସେକେଣ୍ଡ ଇୟର୍ କରିଥିଲି। ତାପରେ ପ୍ଲସ ଥ୍ରୀ ବି ଦେଖିଲି ବହୁତ୍ ହିଁ ଭଲ।
ଓହୋ ଆଚ୍ଛା-ଆଚ୍ଛା। କାହିଁକି ସେ ବି ମତଲବ୍ ତାର ସେଭେଣ୍ଟି ନାଇନ୍ ପରସେଣ୍ଟେଜ୍ ଅଛି, ତାର ଆଡ଼ମିସନ୍ ହେଇଯିବ କି ଏମ୍ତି?
ସେଭେଣ୍ଟି ନାଇନ୍ ପରସେଣ୍ଟରେ ତାର କମର୍ସ ପ୍ରୋବାବିଲି ହେଇପାରେ, କାହିଁକି ନା କମର୍ସ ହିଁ ହେଇପାରିବ। ଆର୍ଟ୍ସ ରେ ଥର୍ଡ଼ ଥାର୍ଡ଼ ସିଲେକ୍ସନ୍ ରେ ଆସିପାରିବ ସେ।
ଓହୋ ତାକୁ ବି କମର୍ସ ଦରକାର୍।
ତ କମର୍ସ ଯଦି ସେ ମାନେ ଫର୍ଷ୍ଟ ସିଲେକ୍ସନ୍ ହିଁ ଆସିଯିବ।
ଆଚ୍ଛା-ଆଚ୍ଛା। ଅ ମତଲବ୍ ମୁଁ ଭାବିଲି ତାର ଆମ ଜେନେରାଲ ନା, ତ ତାର କ
କମର୍ସ ଆ ମୋର ବି ତ ଜେନରଲ୍, ତ କମର୍ସ ରେ ଏଇଠି ନେଉଚନ୍ତି ଅ ଥାର୍ଡ଼ ସିଲେକ୍ସନ୍ ପାଇଁ ସିକ୍ସଟି ପରସେଣ୍ଟ। ଉପରକୁ ନିଅନ୍ତି ସିକ୍ସଟି ଫାଇଭ୍ ଏମତି ଆଉ ଯଦି ଫାଷ୍ଟ ଷ୍ଟ ସେକେଣ୍ଡ ସିଲେକ୍ସନ ତ ସେଭେଣ୍ଟି ଏଇଟି ପରସେଣ୍ଟ ରଖିବାକୁ ପଡ଼ିବ।
ଓହୋ ତ ତୁମର ହବି ହବିଜ କଣ?
ମୋର ହବିଶ୍ ଟିକେ ଡ୍ୟାନ୍ସ କରିବା ଖାଇବା ଟିକେ ଡ୍ରେସ ପେନ କିଣିବା ଏସବୁ।
ଆଚ୍ଛା ଆଚ୍ଛା ତମକୁ କେମିତି ଡ୍ୟାନ୍ସ ଭଲ ଲାଗେ କ୍ଲାସିକାଲ ଡାନ୍ସ ୟା ୱେଷ୍ଟନ୍?
ମୁଁ ଆକ୍ଚୁଆଲି ଗୋଟେ ଓ ଓଡ଼ିଶୀ ଡ୍ୟାନ୍ସର୍ ମାନେ ପ୍ରପର୍ ଓଡ଼ିଶୀ।
ଓହୋ ଆଉ ଓଡିଶୀ ଶିଖିଛ ନା।
ହଁ ହଁ ଚାରି ବର୍ଷ ଶିଖିଛି ଛୋଟ ପିଲା ଦିନେ।
ହଁ ମୁଁ ବି ଆଗ ଛୋଟବେଳେ ଗୋଟେ ଗୋଟେ ବର୍ଷ ହ ଶିଖିଛି ଓଡିଶୀ ମୁଁ ବି। କିନ୍ତୁ ଏତେ ପ୍ରପର ଭଲ କିରି ମତେ ଆସିନି ତମକୁ ଆସିଥିବ ନା। ହଁ।
ମାନେ ତ ଏବେ ଯାଇ ବି ଶିଖ ତେର ଚଉଦ ବର୍ଷ ଯାଏ ଶିଖିକି ପ୍ରପର କରିପାରୁନାହାନ୍ତି ମୁଁ ପ୍ରପର୍ ତ କହିବିନି ବଟ୍ ଯେତିକି ବି ଆସୁଛି ବେଟର୍ ହିଁ ଆସୁଛି।
ହୋଉ ଆଉ ଭଲ ଓଡିଶୀ ଗୋଟେ ମତଲବ୍ ଡ୍ୟାନ୍ସ ଫର୍ମ ଶିଖିଲେ ଭଲ ନା।
ହଁ ଓଡିଶୀ କଲେ କଣ ହବ କି ତମେ ସବୁ ଡ୍ୟାନ୍ସ କରିପାରିବ। ମାନେ ସମ୍ବଲପୁରୀ ହଉ କଥକ ହଉ ଅ ମଡ଼ର୍ଣ୍ଣ ହେଉ ବଲିଉଡ଼୍ ହେଉ ସବୁ କରିପାରିବ।
ହୋଉ ଆଉ ଠିକ ଅଛି ମୁଁ ରଖୁଛି।
ହଉ ଠିକ୍ ଅଛି।